କଣ କରୁଚ?
ହଁ ଏଠି ବସିଛି। ତମେ?
ହଁ ମୁଁ ବି ଏଇ ଟିକେ ମାର୍କେଟ ଆସିଥିଲି ଆଉ।
ହଁହଁ। କଣ ପାଇଁ ଯାଇଛ ଡ୍ରେସ ଆଣିବାକୁ?
ହଁ ସେ ଆସିଥିଲି ଟିକେ ଦେଖିବା ରଜ ପାଇଁ ମେହେନ୍ଦି ନବା ଟିକେ ନେଲପଲିସ ଆଉ କ୍ରିମ୍ ପାଉଡ଼ର ଅଳତା ଡ୍ରେସ ଦେଖିବା ଆଉ କଣ ରଜ ପାନ ନେଇଯିବା ଘରେ କାଲି ଭାଙ୍ଗିବା
ପାନ ଖଇବ ତମେ ପାନ ଖାଅ?
ନା ମୁଁ ପାନ ଖାଏନି ଜମା ମୁଁ ଆକ୍ଚୁଆଲି ମୋ ବାପା ବଢ଼ିଆ ସ୍ପେଶଆଲି ପାନ ଭାଙ୍ଗନ୍ତି ତ ତ ବି ମୁଁ ଛୁଏଁନି। ଘରେ ଟିକେ ଖାଆନ୍ତି ତ ସେଥିପାଇଁ ମୋ ପାଟି ଖାଇଯାଏ ପାନ ଖାଇଲେ ମୁଁ ସେଇଥିପାଇଁ ସାଧା ପାନ ବି ମୁଁ ଖାଇପାରେନି
ଖାଏ କେତେବେଳେ ଅଧିକ ଟିକେ ଚୂନ ହେଇଥିଲେ ପାନଟା ବେଶୀ ସେଇଠିକି ଖାଇଯାଏ। ହାଲକା ହଲକା ଛୂନ ଦବ ଭଲ ଲାଗେ
ମୁଁ ନର୍ମାଲ ବି ଖାଇଲେ ମୋ ପଟି ଚୂନ ଖାଇଯିବ ତ ଯେନେଟିକ
ହଁ ମତେ ସେଇ ପାନ ଟା ମତେ ଏତେ ବି ପସନ୍ଦ ହ ମୁଁ ବି ଏତେ ଖାଇନି। ଖାସ କରି ମୋ ଦାନ୍ତ ଗୁଡା କଲର ଚେଞ୍ଜ ହେଇଯାଉନଥାଏ
ସେଇଟା ହ ସେଇଟା ତ ପ୍ରୋବ୍ଲେମ୍ ନା ମାମ୍ ହ୍ୱାଇଟ ଅଛି ରେ୍ ହେଇଯିବ।
ହୁଁ ହୁଁ ଆଉ
ଆଉ କଣ ଏଇ ମାର୍କେଟ ଆସିଛି ମାର୍କେଟ ରୁ ଏବେ ଟିକେ ବୁଲାବୁଲି କରିକି ଯିବି ରଜର ମାହୋଲ ଟା ବହୁତ ବହୁତ ବଢ଼ିଆ ଲାଗୁଛି ମାନେ ଲୋକ ଗହଳି ଏତେ ଭିଡ ଭିତରେ ମାନେ ନିଜେ ହଜି ଯାଉଛି କିନ୍ତୁ ବୋହୁତ ଭଲ ଲାଗୁଛି ସମସ୍ତଙ୍କ ଭିତରେ
ହଁ ଯେ ସେଇଟା ହଉଚି ଆଜି ମାନେ କାଲି ରଜ ନା ଆଜି ବୋହୁତ ମାର୍କେଟ ଜାମ୍ ହେଇଥବ ମାନେ ଗରମଟା ଯୋଉଭଳିଆ ହଉଚି ସେ ଥିପାଇଁ ଚିଡା ଲାଗୁଥୁବ ଅ ହଁ।
ଆଣ ମାନେ ଆଣ।
ଟୋଟାଲ୍ ଇଚ୍ଛା ନାଇଁ ମାର୍କେଟ ଯିବା ପାଇଁ।
ଆକ୍ଟୁଏଲି ଆଜି ତ ରଜ କାଇଁ କି ନା ଉଁ କାଲି ରଜ ତ କାଲିଠୁ ଷ୍ଟା
ଆଜି ହଉଚି ସଜବାଜ। ଆଜି ଆଜି ଝିଅମାନେ କଦଳୀ ପଟୁଆ ପିନ୍ଧ ତମେ କଦଳୀ ପଟୁଆ ପିନ୍ଧଚ ତ?
କଦଳୀ ପଟୁଆ ନୁହଁ ମୁଁ ଅଲଗା ଗୋଟେ ଟାଇପର ପିନ୍ଧଚି ଆଉ। ଆମ ଆଡେ କଦଳୀ ଗଛ ନାଇଁ ନଡିଆ
ସେ ଯାହା ବି ହଉ ନଡିଆ ନହେଲେ ପିନ୍ଧ କିଛି ଅସୁବିଧା ନାଇଁ ନଡିଆର ଯୋଉ ହଁ ନଡିଆ ପତ୍ରଟା ସେଟା ବଢିଆ ଚପଲ ହବ ହାଁ ହାଁ ହାଁ
ପଲେଇଚ ପୁରା ହାପ୍ ସୁଜ୍।
ହଁ ବଢିଆ ଦେଖାଉଚି ସତରେ ୟୁନିକ୍ ଷ୍ଟାଇଲ। ତା ଭିତରୁ ଦିଟା ପିନ୍ଧି ଦବ ବି ଡ୍ରେସ୍ ହିଁ
ଆରେ ଜାଣିଚ ନା ଯୋଉ ନଡିଆରେ ଯୋଉ ଚଟେଇ ପାରନ୍ତି କି ସୁନ୍ଦର ଲାଗେ ସେଥିରେ ଶୋଇଆ
ହଁ ହଁ ହଁ ତାର ଯୋଉ ପତ୍ରଟାକୁ କଁ କରନ୍ତି କି? ସେଇଟା ହଉଚି ଯେତେବେଳେ ନଡିଆ ଗଛଟା ଆ ହଣା ହୁଏ କିମ୍ବା ତାର ଯୋଉ ପତ୍ରର ଯୋଉ ବାଉଙ୍ଗାଟା ସେଟା ଯେତେବେଳେ ମାନେ ଫଳ ଉଁ ହାଣି ଦିଅନ୍ତି ତା ପତ୍ର ଗୁରା ସମସ୍ତେ ଗୋଟେ ଗୋଟେ ମାନେ ଛିଡେଇ ଦିଅନ୍ତି ସବୁ ପ ତ୍ର ଗୁଡା ଛିଡେଇ ଦେଇକି ତାକୁ ଶୁଖାନ୍ତି। ଶୁଖେଇକି ପାଣିରେ ଭେଦେଇ ଭେଦେଇ ଦିଅନ୍ତି। ଭେଦଇ ସାଇଲା ପରେ ତାକୁ ଆଣିକି ଗୁନ୍ଥନ୍ତି।
ସେଇଟା ଗୁନ୍ଥନ୍ତି ମାନେ କୁଲା ବି ହୁଏ ନା ଖାଲି ଚଟେଇ ବୋଧେ ଚଟେଇ ପିଞ୍ଚଣା ଏଇ ସବୁ ହୁଏ।
ହୁଁ ହଁ। ସେଇଥିପାଇଁ ନଡିଆ ଯୋଉ ପତ୍ରରେ ଚଟେଇ ବିଞ୍ଚଣା
ହୁଁ ବାଉଁଶ ପାତିଆରେ ତ କୁଲା ହୁଏ। କୁଲାଟାକୁ ବି ସେ ଖୁଏ ଏମିତି ଏସବୁ ସିନା ଆମେ ମାନେ ନେଇ ଆସୁଚନ୍ତି କିଣିକି କିନ୍ତୁ ସେମାନେ ଯିଏ ବନଉଥିବେ ସିଏ ବୋହୁତ ପରିଶ୍ରମ କରୁଥିବେ ତା ଉପରେ ଗୋଟି ଗୋଟି କରି ସବୁ ଜିନିଷଟା ସିଏ ବାଉଁଶ କୁଲା ଯୋଉ କରନ୍ତି ବାଉଁଶଟାକୁ ଛେଲିବେ ପୁରା ସରୁ ଜରୁ ଇଏରେ ତାକୁ ପଣି ପୁରା ବଢିଆ ସେ ପ୍ଲେନ୍ କରିକି ଛେଲିବେ। ତାପରେ ତାକୁ ପୁଣି ସେଇ ପାଣିରେ ଟିକେ କଣ? ଭେଦେଇକି ଶୁଖେଇବେ ତାପରେ ମାନେ ପାଣିରେ ଭେଦେଲେ କଁ କି ଜିନିଷଟା ନରମ ହେଇଯାଏ ସେଇଥିପାଇଁ ଭଲସେ ଟିକେ ଗୁନ୍ଥି ହୁଏ। କୁଆଡେ ମନ ଦେଇଦଲ
ନା ନା ତମ କଥା ଶୁଣିୁଛି ମନ ଦେଇକି
ତାପରେ ତାକୁ କଲର ବି କରନ୍ତି ସେଥିପାଇଁ ମାନେ ସୁନ୍ଦର ଦେଖା ଏଇ ଜିନିଷ ଟା ହେଲେ ଆମେ କିନ୍ତୁ ନେଇଆସୁଚନ୍ତି କିଣିକି ଯିଏ ବନଉଚି ସିଏ ହିଁ ବୋହୁତ ପରିଶ୍ରମ କରୁଛି
ସେଥିରେ ବି ଆମେ ବାର୍ଗେନିଂ କରୁଚନ୍ତି ନା।
ହଁ ଏତିକି ଟଙ୍କା ନିଅ ଏଇଟାକୁ ଏତିକି ଟଙ୍କା ହି ହି।
ନଡିଆ ପତ୍ର ତ ଆଉ ଚାଲୁନ ଆମ ବାଡିରେ କେତେ ନଡିଆ ଗଛ ପତ୍ର ଆଣିବ।
ଆ ମାନେ ଜିନିଷ ଯା ହଉ କିନ୍ତୁ ବାର୍ଗେନିଂରେ ନୋ କମ୍ପ୍ରମାଇଜ୍।
ହଁ ସେଇଆ ତ। ବହୁତ ପରିଶ୍ରମ କରୁଛନ୍ତି ମାନେ
ହଁ ସବୁଥିରେ ପରିଶ୍ରମ ସେମାନେ ପରିଶ୍ରମ କରୁଛନ୍ତି କେବଳ ଦି ପଇସା ପାଇଁ।
ହଁ ସେଇ ତ ସବୁ ତ ସବୁରେ ମୂଳରେ ତ ସେ ଗୋଟେ ଜିନିଷ ଆଉ ଲୋକ ଟାହି କେତେ ପରିଶ୍ରମ କର ତମେ ରଜ ରେ କୁଆଡେ ଯାଉଛ
ରଜରେ ସେମିତି ଗୋଟେ ପ୍ଲାନିଂ ନାହିଁ ଦେଖିବା କଣ ହଉଛି ରଜ କାଲି ରଜ। ଖାଲି ଟିକେ ସଜବାଜ ହେଇଯିବା। ଆଜି ସଜବାଜ ଆଜି ମୁଁ ରାତିରେ ଯେମିତି ବି ହଉ ସଜବାଜ ହେବି ପୁଣି କାଲି ଥରେ ସକାଳୁ ଉଠି ପୁଣି ଗାଧେଇ ପାଧେଇ ପୁଣି ହଁ ହଁ ମୁଁ ଯାଇକି ଘରକୁ ସଜ ହେବି
ଫାଷ୍ଟ କୋଉଠି ସଜ କରିବା
କଣ କହିଲ
ଫାଷ୍ଟ କୋଉଟା ସଜା ହବ ତ ମୁଁହ ଟା ଟିକେ ଦେଖିବି ତମ ମୁହଁ ଟା ଟିକେ
ମୁଁ ସଜ ହୋଇଇସାରିଲେ ତମଙ୍କୁ ଭିଡିଓ କଲ୍ କରିବି ତମେ ଦେଖିବ
ଓ ମୁଁ ମୋତେ କାହିଁ ଭିଡ଼ିଓ କଲ୍ କରିବେ କି କଥା ମୁଁ ତମକୁ ଫେସ୍ ଟୁ ଫେସ୍ ଦେଖିବି।
ଫେସ୍ ଟୁ ଫେସ୍ ମୁ ପା ଘରେ ଯାଇକି ସଜ ହେବି ନୂଆ ନ ହଉ କିନ୍ତ ମୁଁ ସଜ ହେବି ଆଜି ନୂଆ ଡ୍ରେସ ପିନ୍ଧିବା କଥା ନାହିଁ ସଜା ହବା କଥା ମୁଁ ଅନ୍ଲି ଫର ମେକଅପ ହେବି
ବାବା କାଲି ପୁରା ଚିକ୍ ଚିକ୍ ମାରିବ ତୁମେ
ହଁ ଆଜି ମେକଅପ୍ ଆଜି କାଲି ପୁରା ଏମିତି ଘଷି ଘସି ପୁରା ଧଳା କରିଦେଇ କାଲି ପୁରା ସୁନ୍ଦର ଦେଖ
ନ୍ତ ସେମିତିରେ ତମେ ବହୁତ ଧଳା ଆଉ କାହିଁ ଧଳା ହବ କି ନାଲି ପଡିଯିବ ଘରେ
ଆଉ ଟିକେ ଧଳା ହବାକୁ ଇଚ୍ଛା ଅଛି ଆଉ
ହଁ
ଆ ଆଜି ହଉଛି ଆଚ୍ଛା ଏଇଟା ଝିଅ ମାନଙ୍କ ପର୍ବ ନା ସେମାନେ ସମସ୍ତେ କୁହନ୍ତି କି ଆଜି ହଉଛି ସଜବାଜ କାଲି ହଉଛି ରଜ। ସେ ତାପରେ ଗୋଟେ କଥାକୁ ବି ପଡିି ଯାଉଛି ପଦକୁ ପଦ ଯଉ ପଡିଯାଏ ସେଥିପାଇଁ
ତମେ ଗୋଟେ କାମ କରିବ କାଲି ମୋ ପାଇଁ କଦଳ ପଟୁଆର ଗୋଟେ ଜୋତା ବନେଇିକି ଆଣିବ
ଆଜି କଦଳୀ ଫୋଟ ପିନ୍ଧିବା କାଲି ଆମେ ନୂଆ ଚପଲ ଆଣିବା ନୂଆ ଚପଲ ପିନ୍ଧିବା।
ହଉ ମୁଁ କାଲି ସତରେ
ତମେ କାଲି ସେଇ ଯୋଉ ନଡିଆ ଗଛର ହାଫ ସୁସ୍ ଟା ପିନ୍ଧିକି ଆସିବ
ହଁ।
ପିନ୍ଧିକି ଆସିବ ମୋ ପାଇଁ ବି ଗୋଟେ ନେଇିକି ଆସିଥିବ।
ନଡ଼ିଆ ଗଛ କୁଆଡ଼େ ଗଲା? ଖୋଜୁଚି, ନଡ଼ିଆ ଗଛ ଖୋଜୁଚି।
ତମେ ପା କହିଲ ତମ ବାଡିରେ କଦଳୀ ପଟୁଆ ଗଛ ନାହିଁ ତମ ବାଡିରେ ଅଛି ନଡିଆ ଗଛ ଆଉ।
ଆରେ ନା ପତ୍ର ଗୁଡ଼ା ବହୁତ ଉଞ୍ଚରେ ନା ତାକୁ ଫେରେ ଆଣିବା ପାଇଁ ପଡ଼ିବ ତ।
ଚଢିଯିବ ସେ ଯୋଉ ଗୋଟେ ରସି ଦେଇକି ଚଢନ୍ତିନି।
ହଁ ମୁଁ ଚଢ଼ିପାରିବି।
ହଁ ସମସ୍ତେ ସବୁ କିଛି କରିପାରିବେ। ଝିଅ ଯାଇକି ଶୁଣ ଶୁଣ ଝିଅ ଯାଇକି ଏରୋପ୍ଲେନ ଚଲେଇଲେଣି।
ଆ ନଡିଆ ଅଛ ଜିନ୍ଦାବାଦ ଜିନ୍ଦାବାଦ ତମେ ଆସିବ। ଚଢ଼ିବ ଚଢ଼ିବ।
ଗୋଟେ କାମରେ ଆସୁନ। ତମେ ଖାଲି ମତେ ଏମତି ଟିକେ ପଛଆଡେ ଏମିତି ଟେକିକି ଧରିବ ମୁଁ ଚଢ଼ିବି ହେଲା ତାର ଯୋଉ ନାହିଁ। କେନା କେନା ଗୁଡା? ସେଇ ଯୋଉ କେନା କେନାରେ ପାଦଥୋଇକି ଚଢନ୍ତି, ଆଉ ଗୋଟେ ରସିି ଭଳିଆ ବି ଭିଡନ୍ତି କି ଖସିଯିବେ ବୋଲି।
କେନା କୋଉ ନଡିଆ ଗଛ ନା ଖଜୁରୀ ଗଛରେ ଏଇ।
ନା ନା ନଡିଆ ଗଛ ଟା ପୁରା ପ୍ଲେନ୍ ଥାଏ? ହଁ ଟିକେ ଟିକେ। ଆଂଶୁ ଭଳିଆ ନଥାଏ ସେଇଥିରେ ସେ ଚଢିକି ଯାଆନ୍ତି ବା।
ନା କେନା କେନା ଖଜୁରୀ ଗଛରେ ତ, କିନ୍ତୁ ସେଟା ଯୋଉ ଟିକେ ଟିକେ ଆ। ଆଁଶୁ ଥାଏ। ସେଇଟାରେ ହଉଚି ଚଢନ୍ତି। ଏ ସେ ଯୋଉ ରସି ଟା ହଉଚି ତାଙ୍କ ସେପ୍ଟି।
ହଁ ଠିକ୍ କଥା।
ଆଉ, ଆଉ କଣ କହୁଚ କୁହ? ମେହେନ୍ଦୀ ଲଗେଇଲଣି ନା?
ହଁ ଲଗେଇଚି।
ବହୁତ୍ ସୁନ୍ଦର ମେହେନ୍ଦୀ ଲଗେଇଚ।
ହଁ ବହୁତୁ ବଢିଆ ଅଛି ପୁରା ବ୍ଲାକ୍।
ବ୍ଲାକ୍ ହେଇଗଲା ତମର କେମିତି ମେହେନ୍ଦୀ କଲରଟା ରେଡ୍ ତମର ବ୍ଲାକ୍ କେମିତି ହେଇଯାଇଚି? ଓହୋ ତମୁକୁ। ତମ ହଜବେଣ୍ଡ ଯିଏ ହେବେ ସେ ତମକୁ ବହୁତ ଭଲ ପାଉଚନ୍ତି। ସେଥିପାଇଁ ତମର ପୁରା କଲରଟା ଡିପ୍ ଆସିଚି।
କେଉଠି ସେଏ ଟିକେ ଖୋଜିଆଣ।
ନା ସେଇଟା ଭଗବାନ ଜାଣିଥିବେ। କିନ୍ତୁ ସେ ତମକୁ ବହୁତ ଭଲ ପାଉଚନ୍ତି ନା ନ ଦେଖିକି ବି। ସେ ତମୁକୁ ବହୁତ ଭଲପାଆନ୍ତି ନା ସେଥିପାଇଁ ତମ କଲର ଟା ପୁରା ଡିପ୍ ଆସିଚି।
ଓ ସେଥିପାଇଁ ତ ବ୍ଲାକ୍ ହେଇଯାଇଚି।
ହଁ ସେଟା ଟିକେ ମାନେ। ଯୋଉ ଗଭୀର ଭଲ ପାଇବା ଯୋଉ କୁହନ୍ତିନି ସେଇଟା। ସେଥିପାଇଁ। ମାନେ ସେଟା ରେଡ କଣ ହବ ଏକାଥରେ ଡାର୍କ ହେଇଯାଇଚି।
ମୁଁ ମାନେ କୋଇଲା ଭଳିଆ ଅଙ୍ଗାର ଦେଖାଯାଉଚି।
କୋଇଲା ଅଙ୍ଗାରତ ଦେଖାଯାଉନଥିବ। ସେଟା ଟିକେ କଫି କଲର ଟାଇପ୍ ର ଆସୁଥିବ।
ହଉ, ତମେ ପୁରା ଦେଖିଦେଇଚ ମୋ ହାତଟାକୁ କେତବଳେ।
ନା ଦେଖିନି ମୁଁ ଜାଣି ପାରୁଛି। ନିଶ୍ଚୟ ହେଇଥିବ। ଏଇ କଲର ହେଇଛି ନା?
ଆଉ ତା ହେଲେ ରଜରେ କୁଆଡେ ବୁଲିବାକୁ ଯିବୁନା?
ରଜରେ। ରଜରେ ସେମିତି କିଛି ନାହିଁ ଦେଖିବା। କାଲି ଫାଷ୍ଟ ରଜ କାଲି ଟିକେ ଭାବୁଛି ଅଫିସି ପଳି ଆସିବି। ତାପରେ ଦି ଦିନି ଆଉ ଆସିବିନି ଛୁଟିରେ ରହିକି ଖାଲି ଖାଇକି ଶୋଇବି ତାପରେ ଯଦି କୁଆଡେ ଟିକେ କହିବେ ଯିବା ପାଇଁ ଘରେ। ତାହଲେ ଯିବି। ନହେଲେ ଖାଇକି ପିଇକି ଶୋଇମି ଶାଢୀ ପନ୍ଧିକିି ଟିକେ ଫଟୋ ଉଠେଇବି। ତା ପରେ ଷ୍ଟାଟସ ଦେବି ବାସ ଏତିକି କାମ।
ଷ୍ଟାଟସ ଅପଡେଟଡ଼ ହେଲା ଆମେ ଟିକେ ଦେଖିବାକୁ ମିଳିବ ତମକୁ।
ହଁ ହଁ ନିଶ୍ଚୟ। ଯଦି ମୁଁ ଫୋଟୋ ଉଠେଇଲି ସେ ଷ୍ଟାଟସ୍ ଟା ଦେଇଦବି ଟିକେ ଆଉ।
ଅଭଟ।
ଖରା ଟା ବି ଯୋଉ ଭଳିଆ ହଉଛି
ଖରାରେ ଫଟୋ ସୁଟ୍ କରିବ ବଢ଼ିଆ ଆସିବ ହେଲା।
ଖରାରେ ହେଲେ କଳା ଦେଖାହବ। ଫଟୋ ଭଲ ଦେଖାହବ ହେଲେ ମୁଁ କଳା ପଡିଯିବି।
ହଁ ସେ ଚଳିବ କିଛି ନାହିଁ। ପିନ୍ଧ ପୁରା ରେଡ୍ କଲର ର ଶାଢ଼ୀ ଗଟେ ପିନ୍ଧ ପୁରା ଚିକିଚିକି ମାରିବ।
ୱାଉ ସୁନ୍ଦର।
ୱାଉ ତମେ କେତେ ସୁନ୍ଦର ଦେଖା ହୁଅ ଜାଣିଛ ନା।
ହଁ ହଁ ହଁ ହଁ ଜାଣିଛି ଜାଣିଛି ହେଲେ ଜାଣିଛି ଯେ ହେଲେ ଯିଏ ଦେଖିଲେ ସେ ସିନା କହିବ ଆଉ ଟିକେ। ମୁଁ ଜାଣିଛି ମୁଁ କଣ ସାମ୍ନାବାଲା ଦେଖିଲେ ସେ ଆଉ ଟିକେ ପ୍ରଶଂସା ଟା କଲେ ଭଲ ଲାଗିବ।
ଦେ କାଲି ଫୋଟୋ ଗୁଡା ଦେଖିବ ସେ ପୁରା କହିବେ ବହୁ ସୁନ୍ଦର।
ହୁଁ। ତାହେଲେ ଠିକି ଅଛି ଆଉ।
କିନ୍ତୁ ଶାଢ଼ୀ ପିନ୍ଧିକି କେବେ ବାଦମ କିଆରି ଯୋଉ ସୋରିଷ ଗ ଫୁଲ ଗଛ ହେଇଥିବ ଏମତି ଶାଢ଼ୀ କାନି ଧରିକି ବୁଲେଇକି ଘୂରି କି ମାନେ ଫୋଟୋ ଫଟୋ ଭଡିଓ କରିବ ୱା ଏତେ ସୁନ୍ଦର ଦେଖା ହବ।
ହଁ ଯେ କିନ୍ତୁ ଆମ ଆଡ଼େ ନାହିଁ ଆମ ଆଡ଼େ ସୋରିଷ ଗଛ ନାହିଁ। ଆମ ଆଡ଼େ କେବଳ ଅ ଚତୁରମାସେ ଯୋଉ କୁହନ୍ତି। ସେତିକି ଧାନ ଗଛ ହୁଏ ଆଉ କିଛି ସେମିତି ନାହିଁ। ଏବେ ଖାଲି ମାଟି ଗୁଡ଼ାକ ବିଲରେ। ପୁରା ଫାଙ୍କା ଫାଙ୍କା। କିଛି ନାଇଁ।
ହୁଁ ହୁଁ ହୁଁ। ଓହୋଃ।
ଯେତେବେଳେ ଧାନ ଗଛ ହେଇଥିବ ସେଇ ଟାଇମି ରେ ବହୁତୁ ସୁନ୍ଦର ଦେଖା ହୁଏ। ମାନେ ଗୋଟେ କଲର ଆସେ। ଗ୍ରୀନ୍ ତାପରେ କିଛି ଦିନ ପରେ ୟେଲୋ।
ମୁଁ ବି ପୁରା ଧାନ ମାନେ ବିଲ ମଝିରେ ପଶିକି ପୁରା କାଦୁଅରେ ଯାଇଛି ଆମର ଭାଦ୍ରବ ମାସରେ ଯେତେବେଳ କୁ। ଫୁଲ ତୋଳି ଯାଉ ଭାଲୁକୁଣୀ ଓଷାରେ।
ହୁଁ ସେତେ ଯେତେବେଳେ ଗ୍ରୀନ ଦେଖା ହେଉଥାଏ। ତାପରେ ଗୋଟେ ମାନେ କ କହିଲ କଲର ଟା ଧୀରେ ଧୀରେ ଶୁଆପକ୍ଷୀ କଲର ଯୋଉଟା ନୁହଁ। ସେ ସେଇଟା ଯେତେବେଳେ ଆସେ ପୁରା ମାନେ ସୁନ୍ଦର ଦେଖାଥାଏ ବିଲଟା। ଆଉ କଣ କହୁଛ?
ଆଉ କଣ କିଛି ନୁହେଁ।